ହ୍ୟାଲୋ।
କଣ କରୁଛନ୍ତି ଖାଇସାରିଲେଣି?
ହଁ ହଁ ଖାଇସାଇଲିଣି ଆପଣ
ହଁ ମୁଁ ଖାଇସାରିଲିଣି ଆଉ ଏବେ କଣ କରୁଥିଲେ?
ନାଇଁ ଖାଇକି ଜଷ୍ଟ୍ ବସିଥିଲି ଆଉ
ଆଜ୍ଞା ତ ମନ୍ଦିର ଆଡେ ଯାଇଛନ୍ତି ନା ଯାଇନାହାନ୍ତି?
ରାମ୍ ମନ୍ଦିର ହଁ ମୋ ଗାଁ ରେ ଏଇ ଯୋଉ ଛୋଟ ରାମ ମନ୍ଦିର ଅଛି ସେଇଠକି ଯାଉ। ଭଲ ହୁଏ ସେଇଠି ସ୍କୁଲ୍ ବି ଗୋଟେ ପାଖରେ ଅଛି। ଛୋଟ ଛୁଆ ମ ପାର୍କ ବି ଏଇଠି ଗୋଟେ ପାଖରେ ଅଛି ଭଲ ଲାଗେ।
ଆଜ୍ଞା ଆଉ ଦୋ ଘରେ କେବେ ଯାଇଛନ୍ତି ନା ଯାଇନାହାନ୍ତି?
ନାଇଁ ନାଇଁ ଦେହୋଘର ଯାଇନି ଯିବା ପାଇଁ କି ମାନେ ବାହାରିଥିଲୁ ଆ ମାନେ ଆମ ଘରେ ଜେଜେଙ୍କର ଗୋଟେ ଡେଥ୍ ହେଇଯାଇଥିଲା ତ ଯାଇଥୁ
ହଁ। ଆଉ ମୁଁ କହିଲେ ଆପଣ କଣ ମାନେ ଯୋଉ ପମ୍ପେମମୟ ପୁରୁଷୋତ୍ତମ ଠାକୁରଙ୍କ ମାନେ ଆତ୍ମଜୀବନୀ ବିଷୟରେ କିଛି ଯଦି ଜାଣିଛନ୍ତି ମତେ ଟିକେ କୁହନ୍ତୁ ମୁଁ ଟିକେ ଆପଣଙ୍କଠୁ କିଛି ଶିଖିବି
ନାଇଁ ଆମେ ତ ଏବେ ନୂଆ ନୂଆ ଦୀକ୍ଷା ନେଇଛୁ ମୁଁ ଏବେ ଆଉ ଏ ଏତେ କିଛିଟା ଜାଣିନୁ ହୁଁ ଆପଣ ଯଦି ଜାଣିଛନ୍ତି କୁହନ୍ତୁ ମୁଁ ଏ ଟିକେ ଶୁଣିବି।
ଆଜ୍ଞା।
ଆ ମୁ କହିଲ ଆପଣ ଯଦି କି ଜଣିଛନ୍ତି ତାହେଲେ କୁହନ୍ତୁ।
ହଁ ମୁଁ ଆ କାଣ ମତେ ମୁଁ ଏଠିକି ଯେ ମାନେ କଣ ଆଗରୁ ଏବେ ମତେ ଟାଇମ୍ ହଉନି ଯିବାକୁ। କାରଣ ଏବେ ଆମ କ୍ୟାମ୍ପସ୍ ରେ ଛାୁଡ଼ୁ ନାହାନ୍ତି ଆଗରୁ ଯେତିକି ଜାଣିଛି। ଭଗବାନଙ୍କର ଲୀଳା ଥରେ କଣ ହେଇଥିଲା ନା ଗୋଟେ ଗ୍ରାମରେ ଆଉ ମାନେ କଣ କି ବନ୍ୟା ଫନ୍ୟା ପୁରା ବାତ୍ୟା ପୁରା ବହୁତ୍ ଭିସଣ ଜୋରରେ ହଉଥିଲା। ତ ଗୋଟେ ଲୋକ କଣ କରିଥିଲା ନା ତାର ମାନେ ଆସିଲା ଇନାଣ୍ଟ ଯୋଉ କୁହନ୍ତିନି କି ଗୋଟେ ଯୋଉ ବନ୍ୟା ଯୋଉ ଆସିଲା ତାଙ୍କ ଗୋଟେ ଗାଁ ରେ ଘର ଫର ପୁରା ଭସେଇ ନେଇଗଲା ଭସେଇ ନେଇ ଗଲା ପରେ ଲୋକ ବି ଭାସିଗଲେ। ତାପରେ ଗୋଟେ ଲୋକ ସିଏ ଭଗବାନ ମାନେ ଅନୁକୂଳ ଚନ୍ଦ୍ରଙ୍କର ପରମ ଭକ୍ ତ ଥିଲା ସେ ସବୁଦିନେ ଇଷ୍ଟ ଭୂର୍ତ୍ତି କରେ ଇଷ୍ଟ ଭୂର୍ତ୍ତି କରେ ଯେ ତାପରେ ସିଏ କଣ ନା ସ ତ ତା ଫ୍ୟାମିଲି ଫ୍ୟାମିଲିଙ୍କୁ ଭସେଇ ନେଲା ଫ୍ୟାମିଲିଙ୍କୁ ଭସେଇ ନେଲା ପରେ ସିଏ କଣ କରିଥିଲା ନା ତା ପାଖରେ ସେ ପ୍ରତିଦିନି ଇଷ୍ ପ୍ରବୁତି କରେ ତ ସିଏ ଗୋଟେ ଗଛ ସହାୟତରେ ମାନେ ରହିଥିଲା ସେଠି ଶୁଭ ପ୍ରବଳ ହଉଛି ଗଛ ଗଛକୁ ଧରିକି ରହି ତ ସିଏ ଭଗବାନଙ୍କୁ ପ୍ରସାଦ ଦେବା ପାଇଁ ସେଇ ଟାଇମରେ କଣ କରିଛି ଭଗବାନଙ୍କୁ ଗୋଟେ ଫଳଟେ ସେ ସେ ଗଛରେ କି ଫଳ ଗୋଟେ ଥିଲା ସେ ବିଷାକ୍ତ ଫଳ ବି ସେ କଣ କରିଛି ଭଗବାନଙ୍କୁ ଅର୍ପଣ କରିଦେଇଛି, ଯୋଉଥିରେ କି ସେ ସେଇଠି। ଇଷ୍ଟ ପ୍ରତି ଦେଇକି ଭଗବାନଙ୍କୁ ଡାକିକି କହିଛି, ଭଗବାନଙ୍କୁ ଭଗବାନ ତାପରେ ମାନେ କେମିତି ବନ୍ୟା ବନ୍ଦ ହେଇଗଲା। ଭଗବାନ ତା ଫ୍ୟାମିଲିକୁ ପୁଣି ଫେରେଇ ଆସିଲେ ଇଏ ହଉଛି ଭଗବାନଙ୍କର ଚମତ୍କାର। କେତେ କେ କେତେ କେତେ ବ ବଡ ଲୋକ ଯାାଇଛନ୍ତି ଯୋଉମାନଙ୍କର କି ମାନେ ଦେହ ପୁରା ସୁସ୍ଥ ଥିବ ସେଇ ଟାଇମ୍ ରେ ବି ଭଗବାନଙ୍କର ମାନେ ଟିକେ ବାଣୀରେ ଆଉ ଟିକେ ପର୍ଶରେ ଭଲ ହେଇଯାଇଛି। ଆଉ ମୁଁ ତ ସସଂଗ ଗଲାବେଳେ ଗା ତ ବହୁତ କିଛି କୁହନ୍ତି ଯେ ମାନେ ଆଉ ଏବେ ତ ସମୟ ହଉନି ମାନେ ଯିବାକୁ ତ ବହୁତ ଇଚ୍ଛା ଅଛି। ଗୋଟେ ଏବେ ସମୟ ହଉନି, ଆଉ ଆପଣ କଣ କିଛି ଜାଣିଚନ୍ତି ଯଦି କୁହନ୍ତୁ, ମାନେ ଆପଣଙ୍କ ଅନୁଭୂତି କିଛି କୁହନ୍ତୁ।
ମୋର ଅନୁଭୂତି ମାନେ କଣ ମାନେ ଏବେ ଜଷ୍ଟ ଅ, ଆମେ ଯେତେବେଳେ କଲେଜ୍ ମାନେ ଆଡମିସନ୍ କଲୁ। ତ ମୋର ବି ଇଚ୍ଛା ଥିଲା ମାନେ ମୁଁ ଯେମତି ଆ, ଓଡିଆ ଅନର୍ସ ନେବି ବୋଲି ତା ଆଗରୁ ବି ମୁଁ ଠାକୁରଙ୍କୁ ବହୁତ ଥର ଜଣେଇଛି। ଯୋଉ ନ ବି ଆଡମିସନ୍ କରିବାକୁ ଯାଇ ଥିରେ ସେଇ ନ ବି ପ୍ରଣାମ ହେଇକି ଯାଇଥିଲି କି ମୁଁ ଯେମିତି ଓଡିଆ ଅନର୍ସ ଟା ପାଇଯାଏ। ଏ ଠାକୁରଙ୍କ ଦୟାରୁ। ତ ସେମିତି କିଛି ହେଲାନି, ତ ମୁଁ ଗଲା ବେଳକୁ ଓଡିଆ ଅନର୍ସର ସିଟ୍ ମିଳିଲା। ତ ଫିଲପ୍ ହେଇଗଲାଣି। ତ ବାକି ସିଟ୍ ସବୁ ବା ତୀୟ ମାସ ସେ ସବୁ ଫାଙ୍କା ଅଛି। ଅ, ମାନେ ଫାଙ୍କା ଅଛି ବୋଲି କଣ ମାନେ ଆଉ ଅ, କାଁ ଭାଁ କି ନା ଏମିତି ପାନ୍ସଟା କି ଏମିତି ଛଅ ଟା ସାତ ଟା ଖଣ୍ଡେ ଏମିତି ଫାଙ୍କା ଅଛି ପ୍ରାୟ। ଅନର୍ସ ର ତ ମୁଁ ଯେତେବେଳେ ଗଲି ସେ କହିଲେ କି ନାଇଁ ଓଡ଼ିଆ ଅନର୍ସ ହବନି। ଆଉ ଗୋଟେ ପିଲା ଏବେ ଯିଏ କରିକି ଯାଇଛି ଏ, ହଁ ତ ସିଏ କହୁଥିଲା କି ଆସିକି ଟିସି ନେଇଯିବ। ଜଷ୍ଟ ଆଡମିସନ୍ କରିଛି ତା ଗୋଟେ ଦିନ ପରେ ସିଏ ଆସିକି କହୁଥିଲା କି ଟିସି ନେଇଯିବ। କହିଲେ ସେଟା ସି ଟିସି ନେଇଇଯାଏ ତ ତାହେଲେ ଆମେ ତୋମକୁ ପସେଇଦବୁ। ତ ସିଏ ତ ଆଉ ଟିସି ନେଲାନି। ତ ମୁଁ ବି ଯାଇଥିଲି ଠାକୁରଙ୍କ ମନ୍ଦିରକୁ, ଦେଖିଲା ଠାକୁରଙ୍କ ମନ୍ଦିର ବନ୍ଦ ଅଛି। ଠାକୁରଙ୍କ ମନ୍ଦିର ପାଖରେ ଅ, ମା ତାରିଣୀଙ୍କ ମନ୍ଦିର ଥିଲା ତ ମୁଁ ସେଠିକି ଯାଇଥିଲି। ତ ସେଠିକି ଗଲାଠୁ ଠାକୁରଙ୍କ ମାନେ ତା ମାଆଙ୍କ କତିରେ ବସିଥିଲି। ହେଇଠି ଯେତେବେଳେ ମା ଉଁ, ଯୋଉ ନନା ଯିଏ ଥିଲେ ତ ସିଏ ନିଜେ ତାଙ୍କ ଆଡୁ ଡାକିକିନା କହିଲେ କି ଆଉ ଝିଅ ଏଇ ଫୁଲ ଟା ନେ। ତ ମୁଁ ସେ ଫୁଲ ଟାକୁ ଉଁ, ଜଷ୍ଟ ନେଇଛି। ନେଇକି ଯାଇଛି ତ ଉଁ, ମ-ମୋତେ ଲାଗିଲା କି ହଁ କିଛି ଟା ଗୋଟେ ହବ। ତ ଉଁ, ତାପରେ ଆମେ ଘରକୁ ଆସିଲୁ ଘରକୁ ଆସିକି ପୁଣି ଖାଇକି ପୁଣି ଥରେ କଲେଜ୍ କୁ ଗଲୁ। କି ମେ ବି ଏମିତି ଆଉ ଥରେ ଯିବି। ଅ, ମୋତେ ଗୋଟେ ଭଲ ପଜିଟିଭ ଆନ୍ସର୍ ଟେ ମିଳୁ କି ହଁ ଏବେ ହେଇପାରିବ ବୋଲି। ତ ସେ ପୁଣି ବି ମନା କରିଦେଲେ। ମୁଁ କହିଲେ କି ଆଉ ନାଇଁ ହବନି ସେ ପିଲା ଟିସି ନେଲାନି। ହଁ ସେ ପିଲାଟା କିନ୍ତୁ ଯେତେବେଳେ କଲେଜ୍ ଆଡମିସନ୍ ହେଇସାରିଲା ପରେ ଯେତେବେଳେ ଅ, ମେ ବି ଅ, ୱାନ୍ ମନ୍ଥ କ୍ଲାସ୍ ହେଇଛି। ତ ତାପରେ ସିଏ ଟିସି ନେଇକି ପଳେଇଲା। ମୁଁ ଭାବୁଛି
ଆଜ୍ଞା।
ଟିସି ଟା ନବାର ଥିଲା ଏ ୱାନ୍ ମନ୍ଥ ପରେ ନେଲ ସେଟା ତ ବେଳୁ ନେଇଯାଇଥିଲେ ଆହୁ ତ ଆଉ କିଏ ତ ଯାଇପାରିଥାନ୍ତା। ମୁଁ ମନେ ମନେ ଭାବୁ ଯେହେତୁ ମୋତେ ନବର ଥିଲା ସେଟା, ତ ଅ, ଯାହା ହେଇପାଇଲାନି। ତ ମୋତେ ପଲିଟିକାଲ ଅନର୍ସେ ଏ ତ ମିଳିଲା। ମୁଁ ପଲଟିକାଲ ଅନର୍ସ ରେ ଥିଲି, ଅ, ଏବେ ବି ଅଛି। ତ ମୋର ବି ଆସାଥିଲା କି ହଁ ଅନର୍ସ ଅଛି। ସେ କହିଲେ କି ତୋମେ ଚାହିଁଲେ ବି ଚେଞ୍ଜ କରିଦେଇ ପାରିବ। ଅ, ତୋମେ ଦେଖିବ ଯେ କିଏ ନେଲା ଆ, ମ -ଆଡ଼ମିସନ୍ ମାନେ ଟିସି ନେଇଗଲା, ତ ତୋମେ ଚାହିଁଲେ ତାକୁ ନେଇଯାଇ ପାରିବ। ତ ସିଏ କାଢ ନେଲା। ତା ଆଗରୁଉଁ, ଫୁଣି ଯୋଉମାନେ କି ପଛରେ ଲେଟ୍ ରେ ସବୁ ଆପ୍ଲାଏ କରିଚନ୍ତି ସବୁ ଉଁ, ମାନେ କଲେଜ୍ ଆଡମିସନ୍ ପାଇଁକା ଓଡିଆ ଅନର୍ସ ରେ ଆପ୍ଲାଏ କରିଚନ୍ତି। ପ୍ରାଏ ବେଳେ ସେମାନେ ତାଙ୍କ ଆଗରୁ କହିଲେ କି ସେମାନେ ଆପ୍ଲାଏ କରିଦେଇଛନ୍ତି। ଆଉ ତାଙ୍କର ତମ ଠାରୁ ବି ଭଲ ବେଟର ମାର୍କ ଥିଲା। ତ ତାଙ୍କୁ ଆମେ ଏଇଟା ଦେଇଦେଇଛୁ। ମୁଁ କହିଲି ଠିକ୍ ଅଛି ଆଉ ମୁଁ ତ ଗୋଟେ ଅନର୍ସ ପାଇ ସାରିଚି ତ ଆଉ କିଛି କରିହେବନି। ଆଉ ତା ତାପରେ ମୁଁ ସେ ଅନର୍ସକୁ କହିଲି ହଁ ଏ ପାଠଟା ପଢ଼ିବି। ଦେଖିବା କଣ ଠାକୁରଙ୍କୁ କ ଠାକୁର ଯଦି ଏଇଟାକୁ ଦେଇଛନ୍ତି। ତାହେଲେ କିଛି ଗୋଟେ ହବ ବୋଲି ହିଁ ଦେଇଥିବେ ଆଉ ଯେତେବେଳେ ଅ ଏକ୍ଜାମ ଯେତେବେଳେ ଆସିଥିଲା। ତ ମୁଁ ଯୋଉ ଅନର୍ସ ନେଇଛି ପଲିଟିକାଲ ଅନର୍ସ ତ ମୁଁ ଦେଖିଲି। କି ସେ ଟିଚର ମାନେ ବହୁତ ମାନେ ଭଲ। ମାନେ ଫ୍ରେଣ୍ଡ ଭଳିଆ ମିଶୁଛନ୍ତି ସମସ୍ତଙ୍କ ସହିତ କଣ ହେଲା। କଣ ନାହିଁ ମାନେ କଣଟା ପାଠଟା ବୁଝିପାରୁନ କି କଣ ନାହିଁ ସେ ପୁରା ଫ୍ରେଣ୍ଡଲି ପୁରା ମିଶି ଯାଉଛନ୍ତି। ଜଣା ହିଁ ପଡିବନି ସେ ଗୋଟେ ଟିଚର ବୋଲିକି। ଆଉ ଯେତେବେଳେ ମାଇନର ଟା ଯେତେବେଳେ ଆମେ ଓଡିଆ ନେଇଥିଲୁ ତ ଓଡିଆ ଯେତେବେଳେ ଏକ୍ଜାମ ଦଉଥିଲୁ ମାଇନର ର। ତ ଓଡିଆ ଟିଚର ସେତେବେଳେ ମାନେ ମାନେ ଜଗିକି ପୁରା ବସିଛନ୍ତି। ଆଉ ମାନେ ଟିକେ କଣ ଏପଟ ସ କଣ ହେଲା ଯେ ମାନେ ଏ ଏଡେ ବୋଡ ପାର୍ଟି ଟା କରିଦେଲେ ମୋର ମାନେ ଏଡେ ଗୋଡେ ପାର୍ଟି ସହି ହବନି। ମୁଁ ଏଡେ ବଡ ପାଠି ସୋଇପାରିବିନି ତ ମୁଁ ଏଇଠି ପୁରା ବସିଗଲି ମୁଁ ଆଉ କିଛି କରିପାରିବିନି। ତାପରେ ମୁଁ ତେ ଏକ୍ସାମ୍ ଦେଇକି ବାହାରି ତ ରିଏଲାଇଜ୍‌ କି ହଁ ଠାକୁର ବୋଧେ ଏଇଥି ପାଇଁକି ହିଁ ମତେ ଏଇଠିକି ପଠେଇଛନ୍ତି। ମାନେ ମୁଁ ଟିକେ କଣ ହେଲେ ସହିପାରିବି ନାହିଁ। ତ ଠାକୁର ବୋଧେ ଜାଣି ପାରୁଛନ୍ତି। ମନ ଭିତରେ କଥାତା ସେଥିପାଇଁ ଏଠୁ ନ କରିକି ସେଠିକି ସାରିଛନ୍ତି ପିଲା ବି କହିଲେ କହିଲା। ଓଡିଆ ନ ସାରେ ଓଡ଼ିଆ ନ ସତା ଆମେ ଖୁସିରେ ନେଇଯାଇଛୁ କିନ୍ତୁ ଏବେ ସାର ଏତେ ଯେତେଜୋରସେ ସ୍ତିଡ୍‌ ହଉଛନ୍ତି। ଆମେ ଟିକେ ହଲେଇ ଚଳେଇ ଦଉନାହାନ୍ତି ଆମର ଘ ଆମେ କାହିଁକି ନଉଥିଲୁ ଏବେ ଫସ୍ତ ହଉଛୁ। ତ ମୁଁ ସେତେବେଳେ ବୁଝିପାରିଲି କି ଏଇଟା ଗୋଟେ ଏମିତି ଥିଲା ହେଇଥିଲା ବୋଲି ଠାକୁର ମ ଏମିତି
ତାପରେ ବି ଆମେ ଆପଣଙ୍କର ପଟିଲିଟିକାଲ ଅନର୍ସ ପାଲିଟିକାଲ ଅନର୍ସ ତମର। ତେ ବହୁତ ଭଲ ଲାଗେ କାରଣ ମୁଁ। ମୋର ଏମ ଏସ୍ ସି ଅଛି କେମିଷ୍ଟ୍ରିରେ ବଟ ମୁଁ ଯେତେବେଳେ ୟୁ ପି ଏସ୍ ସ ପାଇଁ ଆରମ୍ଭ କଲି। ମୋର ପ୍ରଥମ ଟପିକ ଯିଏକ ଷ୍ଟ୍ରଙ୍ଗ ସେ ହଉଛି ପଲିଟିକାଲ ସାଇନ୍ସ। କାରଣ ପଲିଟିକାଲ ସାଇନ୍ସ ର ଏମ ଲକ୍ଷ୍ମୀକାନ୍ତ କ ମୁଁ ଏତେ ଡିପଲି ପଢି ଦେଇଥିଲି ଯେ ମତେ ତ ଏ ଏବେ ଏବେ ଏ ମେ ସି ମୋର କେମେଷ୍ଟ୍ରି ଫଦର ଡିଷ୍ଟାନ୍ସ। ମାନେ ଏମ୍ ଏ କରୁଛି ପଲିଟିକାଲ ସାଇନ୍ସ ରେ ମୁଁ କହିଲି ନା ପଟିକାଲ କାହିଁକି ନା ଏବେ ମୋରୟୁ ପି ଏସ୍ସି ର ସେକେଣ୍ଡ ମେନ୍ସ ପେପରରେ ଅଛି। ଅପ୍ ସ୍ପିନାଲ ପେପର ଟା ପିସ୍ ଆର୍ ପଲିଟିକଲ ସନ୍ସ ଆଣ୍ଡ ଣ୍ଟରନାସଲ ରିଲେସନ୍। ତ ମାନେ ପଲ୍ଟିକାଲ ସାଇନ୍ସ ଟା ପଢିବାକୁ ବହୁତ ଭଲ ଲାଗେ। ନିଜର ରାଇଟସ କୁ ମାନେ ମୁଁ ସୋସାଇଟିରେ ମୋ ମୁଁ ତ ନିଜ ରାଇଟ୍ସ ଜାଣିବି। ତା ସହିତ ମୁଁ ମୋ ସୋସାଇଟିର ରାଇଟସ୍ ବି ଜାଣିବି ଗୋଟେ ଲୋକ ଏଇଆ ପାଇବା ଯୋଗ୍ୟ। ସେଇ ତାକୁ ମାନେ ତା ହକ୍ ଟାକୁ ମୁଁ ଦେଇପାରିବି। ବହୁତ ବଢିଆ ଲାଗେ ସୋସିଆଲ
ସୋସାଇଟି ବିଷୟରେ କିଛି ହଁ, ସୋସାଇଟି ବିଷୟରେ କିଛି ଜାଣିହବ ପଲିଟିକାଲ ବୋଲି ଏଇଟା ରୁଲ ଥିଲା ଏଇଟା। ଏଇ ରୁଲ ଏବେ ଏଇ ଇୟରରେ ଏବେ ଏଇ ରୁଲ ହେଇଚି। ସେଇ ରୁଲ ସେଇ ରୁଲ ଥିଲା ଏଇଟା ଏମିତି ହେଇପାରିବ ଆମେ ଚାହିଁଲେ ବି ଆଉ ଜଣଙ୍କୁ କହିପାରିବା।
ଆଜ୍ଞା ଆପଣଙ୍କର ମାନେ ପଲଟିକାଲ ଅନର୍ସ ତ ପଢିଥିବେ ସକ୍ରିଟି ସେ ପ୍ଲାଟୋ ଏମାନଙ୍କର ରୋଲ ଫୋଲ ଯେତେବେଳେ ଥିଲା। ମାନେ ପ୍ଲାଟୋ
ହଁ ପ୍ଲାଟୋ ଚ ଜେସ୍ ମିଲକର ରୁଲ। ହଁ, ଫିଲୋସଫର୍ ଜେସ୍ ମିଲ୍ ଯେମିତି କି ଋଷଙ୍କର।
ଆପଣ ମାନେ ଫା ମାନେ ଇଆ ମାକ୍ସ ବଢି ବଢି ବଢି ଲା ମାଇଣ୍ଡ କଣ ଚେଞ୍ଜ ହେଇଗଲା। ନା ୟାର ୟୁପିଏସି କରି ନା କରିବାର ଅଛି। ୟୁପିଏସି ଫାଷ୍ଟ୍ ଅପସନାଲ ମୁଁ କହିଲି କେମିଷ୍ଟ୍ରିରେ ଅପସନାଲ୍ କଲେ କଣ କେମିଷ୍ଟ୍ରି ଫାଷ୍ଟ ହେଇଯାଉଛି। ୟୁ ପି ଏସ୍ ସି ବି ଫାଷ୍ଟ ହେଇଯାଉଛି। ତ ତାକୁ ସିଲାବସ କରିବାକୁ ମତେ ବହୁତ ଇଗୋ ଆସିବ। ତ ସେଥିପାଇଁ ମୁଁ ଗୋଟେ ଅପସନାଲ୍ ଚୁଜ୍ କରିଥିଲି। ମୁଁ ତିନଟା ଅପସନାଲ୍ ରଖିଥିଲି। ଗୋଟେ ଭାବୁଥିଲି ପି ଏ ସାର୍ ରଖିବି। ଆଉ ଗୋଟେ ହଉଛି ପବାଡ। ତ ମାନେ ପଲିଟିକାଲ ସାଇନ୍ସ ମତେ ଏତେ ଭଲ ଲାଗି ଗଲା ଯେ ଆପଣ ବିଶ୍ୱା କରିବେନି ମୁଁ ଏବେ ଯୋଉ ଏକ୍ଜାମ ଦଉଛି ମୁଁ କେବେ ପଲିଟିକାଲ ଆଉ ପଢିକି ଯାଉନି। ସେ ଟାଇମରେ କନସେପ୍ଟ କ୍ଲିୟର କରିଦେଇଥିଲି। ମାନେ ଇଏ ଆ ଆର୍ଟିକିଲସ ଟୁ ଆରମ୍ଭ କରି ଆମେଣ୍ଟମେଣ୍ଟ ଯାଏ। ତାପରେ ଜଷ୍ଟିଠୁ ଆରମ୍ଭ କରି ଇଏ ସୋସିଆଲ ଇସୁ ଯାଏ। ଆଉ ମାନେ ଗଭନାନ୍ସ। ଗଭର୍ଣ୍ଣାନ୍ସ ବିଷୟରେ ବହୁତ ବଢିଆ ଡିଗ୍ରୀରେ ପଢିଥିଲି। ତାପରେ ଏପାଳି ମୋର ଓପିଏସି ମେନ୍ସ ପେପର୍ ବି ଥିଲା। ତ ମାନେ ବହୁତ ବଢିଆ ଲାଗେ। ପଲଟିକାଲ ସା ମତେ ବହୁତ ଭଲ ଲାଗେ ପଲଟିକାଲ ସାଇନ୍ସ। ମୁଁ ତ ଭାବୁଥିଲି ୟାର ମୁଁ କାହିଁ ପ୍ଲସ୍ ଥ୍ରୀ ଟା ମାନେ ବିଏରେ କଲେନି। କାରଣ ବି ଏ ସି କରି କଣ ମାନେ ଡିଫରେନ୍ସ ଥାଏ। ଆଜ୍ଞା। ମୁଁ କହିଲି ମୁଁ ଆପଣଙ୍କୁ ଆଉ ଗୋଟେ
ନାଇଁ ଏବେ ତ ହବନି।
ଆଜ୍ଞା ଆଜ୍ଞା।
ହଁ ଆପଣ ଆଉ ଆଉ ବି ଯେମିତି କହିବେ କେମତି କଣ ନା ମୁଁ ରଖୁଛି। କାମ ଟିକେ ଅଛି ମୋର।
ଶୁଭୁନି।
ମୁଁ କହିଲି ମୋର ଟିକେ କାମ ଅଛି ମୁଁ ରଖୁଛି। ହ୍ୟାଲୋ।